ହାଲୋ।
ଆଉ ମୁଁ ପଚାରୁଥୁଲି ଏବେ ଫ୍ରି ଅଛ?
ହଁ ମୁଁ ଫ୍ରୀ ଅଛି ଏବେ।
ଆଉ ଖିଆ ପିଆ କଣ ସରିଲାଣି ନାଁ ଖରା ବେଳର
ହଁ ଖିଆ ପିଆ ସରିଲାଣି ଏବେ କଁ ବର୍ଷା ବି ଉଠେଇଚି।
ହଁ ଆମର ବି ମୁଁ ଏବେ ଜଷ୍ଟ ଖାଇକି ଆସିଚି ତ ତମେ କଲ କଲ। ଆଉ ଆଉ କଣ ଖାଇବା ପିଇବାକୁ ହେଇଥିଲା?
ଆଜି ମୁଁ ଖାଇଥିଲି ଭାତ ଆଉ ଡାଲି ପୋଟଳ ଆଳୁ ଭଜା ଆଉ କୋବି ଆଳୁ ତରକାରୀ ଏତିକି ହିଁ ଖାଇଚି।
ଆଚ୍ଛା ତମର ତାହେଲେ ଆଇଁଷ ଖାଅନି ବଧେ। ଆମର ତ ଆଜି ମାଛ ମାନେ ଆରଥରକ ହେଇଥିଲା ସେଇଟା ଥିଲା ଆଉ ଅଣ୍ଡା ହେଇଥିଲା ମୁଁ ଅଣ୍ଡା ସିଝା ଖାଇଚି।
ଆମର ଆଇଁଷ ଆମେ ଛୋଟ ବେଳୁ ଖାଉନା। ଆମର ଜୟଗୁରୁ ଦୀକ୍ଷା ନେଇଚି ତ ସେଇଥିପାଇଁ।
ଓହୋ ଜାଣିଲି ଜାଣିଲି ମୋର ବି କେତେଟା ସାଙ୍ଗ ମାନ ସେମିତି ଦୀକ୍ଷା ନେଇଛନ୍ତି। ଏବେ ଏବେ ସେମାନେ ପିଆଜ ରସୁଣ ବି ଖାଉନାହାନ୍ତି।
ହଁ।
ଆଉ କଣ କରୁଥିଲେ?
ଏଇଠି ଛାତ ଉପରେ ତ ଖରା ହଉନି ବର୍ଷା ଉଠେଇଛି ପବନ ଦଉଛି ଛାତ ଉପରେ ବସିଛି।
ଓହୋ ଆମର ତ ଛାତ ଉପରେ ସେମତି ପବନ ଦଉନି ଖାଲି ଗୁଳିୁ ଗୁଳି ଟାଇପ ଲାଗୁଛି।
ଆମର ପବନ ଦଉଛି ଏବେ ହିଁ ଶୋଇକି ଉଠିକି ଆସିକି ବସିଛି।
ଓହୋ ତାହେଲେ ଭଲ ପବନ ଦଉଚି ତାହେଲେ। ଟିକେ ତ ମେଘୁଆ କରିଛି। ହେଲେ ବି ଗୁଳୁ ଗୁଳି ହଉଛି।
ହଁ।
ଆଉ କହୁନାହାନ୍ତି।
ଆପଣ ଖାଇ ସା କଣ ଖାଇଲେ ଆଜି?
ମୋର ତ ଆଜି ଆମର ଆରଥରକର ମାଛ ଥିଲା ଆଉ ଅଣ୍ଡା ହେଇଥିଲା ଆଜି ତ ମୁ ଅଣ୍ଡା ସିଝା ହେଇଛି ଭାତ ହେଇଛି। ଆଉ ଏବେ ତ ପଖାଳ ଖାଇନି ଆଜି ଗରମ ଆମର ହେଇଛି ଗରମ ଭାତ। ଆଉ ମୁଁ କଣ ପଚାରିଥିଲି କି ଆପଣ ଯୋଉ ମନେ ଅଛି ଆମେ ଯୋଉ ପୁରୀ ଯାଇଥିଲେ।
ହଁ।
ଆଉ କେତେ ମଜାମସ୍ତି ହଁ କେତେ ମଜାମସ୍ତି କରିଥିଲେ ନା ପୁରା ଭୋରୁ ଭାରିକି ଯାଇଥିଲେ।
ହଁ ଭୋରୁ ବାହାରିକି ଯାଇଥିଲେ। ତାପରେ ସେଦିନ ଦର୍ଶନ ଟା ବି ଭଲ ହେଇଥିଲା।
ହଁ ମାନେ ଅଲଗା ଦିନରେ ମୋର ନିଦ ଭାଙ୍ଗିବନି ସେଦିନ ବୁଲିବାକୁ ଯିବା ହବ ବୋଲି ଏତେ ସକାଳୁ ଉଠିକି ରାତି ଚାରିଟା ସୁଦ୍ଧା ଆମେ ଦି ଜଣ ପୁରା ତେୟାର ହେଇକି ବାହାରି ଯାଇଥିଲେ।
ତମେ ରାତି ଚାରିଟାରେ ଉଠିଥିଲା ମୁଁ ତ ରାତି ଦିଟାରେ ଉଠିକି ବସିଥିଲି।
ହଁ ତମେ ମତେ ଡାକିବାକୁ ଆସିଲ ଯେ? ବଟ ମୁଁ ତମକୁ କହିଲି କି ନାଇଁ ଯାଅ ମୁଁ ଆଉ ଘଣ୍ଟେ ପରେ ଉଠିବି ମୋ ନିଦ ଟା ଆକ୍ଚୁଆଲି ପାାକଳ ହୋଇନଥିଲା ତ।
ସେଦିନ ଭଲ ମଜା ମସ୍ତି ବି ହେଇଥିଲା ତାପରେ ଯୋଉ ସେଦିନ ଥଣ୍ଡା ବି ଟିକେ ଲାଗୁଥିଲା।
ହୁଁ ଆମେ ଏମିତିରେ ବି ପୁରା ଭୋରୁ ଭୋରୁ ଯାଇଥିଲେ। ଭୋରୁ ତ ସକାଳର ଦୃଶ୍ୟ ଟା ବହୁତ ଭଲ ସୁନ୍ଦର ଦେଖାଯାଉନଥିଲେ କି ପୁରା ତାଜା ହାୱା ବି ଲାଗୁଥିଲା ପୁରା ଭଲ ଲାଗିଲା। ଆମେ ତ ଆଗେ ବାରାଳ ବାଲଗେଶ୍ଵର ପଳେଇଲେ ସେଇଠି ଯାହା ଟିକେ କେ ଟାଇମ ଲାଗିଲା ତାପରେ ତ ଆମେ ପୁରୀ ଯାଇଥିଲେ।
ହଁ ତାପରେ ଆମେ ଭାବିଥିଲେ ମତ ମାତା ମଠ ଯିବା ବୋଲି କିନ୍ତୁ ଆମେ ଯାଇପାରିନଥିଲେ ଲେଟ୍ ହେଇଯାଇଥିଲା ବୋଲି।
ହଁ ହେ ବାରାଳ ବାଲକେଶ୍ଵରରେ ବି ମୁଁ ବହୁତ ବୁଲିନି କି? ଆମେ ଦି ଜଣ ତ ସେଇ ମାନେ ଗାଡି ପାଖରେ ଛିଡା ହେଇକି ଆମେ ଫଟୋ ଫଟ ବି ଉଠଉଥିଲେ ସେଇଠି।
କାରଣ ସେଇ ଯୋଉ ପାଖରେ ଯୋଉ ପୋଖରୀ ଟା ଥିଲା ତାପରେ ସେଇଠି ଭଲ ଫଟୋ ବି ଉଠୁଥିଲା ଆମର।
ହଁ ତମେ ବି ମୋର ବହୁତ ଭଲ ଫଟୋ ସବୁ ଉଠେଇ ଦେଇଥିଲ।
ହଁ ସେଇଟା ବି ମୁଁ ଜାଣିଛି।
ଆଛା ଆଚ୍ଛା ତାପରେ ତ ଆମେ ଯାଇଥିଲେ ସେଇଠୁ ପୁରୀ ନା।
ହଁ ତାପରେ ଆମେ ପୁରୀ ଯାଇଥିଲେ ପୁରୀରେ କିନ୍ତୁ ବହୁତ ଭିଡ ହେଇଥିଲା ସେଦିନ।
ହଁ ସେଇଟା ବୋଧେ ଯୋଉ ସୋମବାର କି କୋଉ ବାରର ଫାଷ୍ଟ ଏମିତି ଚାଲିଥିଲା ମୋର ଠିକ ସେ ମନେ ନାହିଁ ତ ସେଥିପାଇଁ ଭିଡ଼ ହେଇଥିଲା।
ହଁ ମତେ ସେଇ ଲାଇନ ରେ ହିଁ ଚାରି ପାଞ୍ଚ ଘଣ୍ଟା ନେଇବି ପଳେଇଛି ସେଇ ଯୁଗରୁ ଅଧିକ ଲେଟ୍ ହେଇଗଲା।
ହଁ ପରା ଆଉ ତାପରେ କିନ୍ତୁ ଆମେ ଗଲା ବେଳେ ସେ ଯୋଉ ଗାଡି ନିଏନି ଆମେ ସେଇ ଗାଡିରେ ପଛରେ ବସେଇକି ଯାଇଥିଲେ।
ହଁ ତାର ପୁର ସଭା ପଛରେ ଯ ବସିଥିଲେ ସେଇଟା ବି ଆହୁରି ମଜା ଲାଗିଲା ତାପରେ ସେଇଠି ବି ଆମେ ବହୁତ ଭିଡିଓ କରୁଛନ୍ତି ଫଟୋ ବି ଉଠେଇଛନ୍ତି।
ହଁ ଗାଡିଟା ଏମିତି ଆଗୁଆ ଯାଉଛନ୍ତି ଆମେ ପଛୁଆ ବସିକି ଯାଉଛେ ନା ତ ସେଟା ତ ଗଲା ସେଥିପାଇଁ ଆମେ ଚାଲାକି କରିବାନି ହେଲେ ଆମେ ତ ଦକ୍ଷିଣଦ୍ଵାର ପଟେ ଯାଇକି ବି ଏତେ ଭିଡ ଥିଲା।
ହଁ ଯୋଉ ସେ ଭିତରେ ବି ତ ବହୁତ ଗରମ ଥିଲା ତାପରେ ଯୋଉ ଆମେ ଯେତେ ଜଣ ସମସ୍ତେ ଯାଇଥିଲେ ସମସ୍ତେ ହଜି ହଜି ବି ଯାଇଥିଲେ ଟିକେ
ହଁ ହଁ ଆଗେ ତ ଭିତରକୁ ଠିକ ଠାକ୍ କଲେ ତାପରେ ଭିତରେ ଯୋଉ ଲାଇନ ହେଇଥିଲା ସେ କହଳରେ ସମସ୍ତେ ହଜି ହଜି ଯାଇଥିଲେ ସେ ସୋନୁ ଆଣ୍ଟି ଆଉ ମୋ ମାମା ସେଦିନ ପୁରା ଅଲଗା ହେଇଯାଇଛନ୍ତି ତମର ମୋ ଦୀପା ଦରେ ତାପରେ ଅଙ୍କଳ ପାଇଲେ
ହଁ
ଆଉ ତାପରେ ତ ସେଇଠୁ ଆମେ ସବୁ ବୁଲିକି ଅଭଡା ଖାଇକି ତାପରେ ସେ ଯୋଉ ଉପରୁ ଯାଇନଥିଲା ଯୋଉଠି ଏବେ ରଥରେ ଯୋଉ ସ୍ନାନ ପୂର୍ଣ୍ଣିମା ଯୋଉଠି ହୁଏ।
ହଁ ସେଇ ଉପରେ ବି ଯୋଉ ପବନ ବି ଟିକେ ଦଉଥିଲା ତାପରେ ଖରା ବି ସେଇଠି ହଉଥିଲା କିନ୍ତୁ ଜଣା ପଡୁନଥିଲା ପବନ ହଉଥିଲା ନା
ହଁ କେତେ ସୁନ୍ଦର ଦେଖାଯାଉଥିଲା ସେ ଉପର ଉପର ଭିଉ ଟା ନା
ହଁ
ଆଉ ତାପରେ ତ ଆମେ ସେଇଠୁ ଖାଇକି ହାତ ଧୋଇକି ତାପରେ ସେ ଯୋଉ ମିଠା ଭାତ ଟିକେ ନେଇକି ଆସିଛନ୍ତି ବାହାରକୁ
ତାପରେ ମିଠା ଭ। ତ ନେଇକି ଆସି ସାରିଲା ପରେ ଆମେ ଯାଇଥିଲେ ଯୋଉ ସମୁଦ୍ର କୂଳ ସେଇଠି ବି ତ ବହୁତ ଭଲ ଲାଗୁଥିଲା ସେଇଠି
ହଁ ଆରେ ଆଉ ଗୋଟେ କଥା ଆମେ ବାଇଶି ପାହାଚରେ ଗଡି ନଥିଲେ କି?
ହଁ ଆମେ ଦି ଜଣ ବାଇଶି ପାହାଚରେ ଗଡିଥିଲେ ଆଉ ଆପଣଙ୍କ ଭଉଣୀ ବି ଗଡିଥିଲେ।
ହଁ ବହୁତ ମଜା ଲାଗିଥିଲା।
ଆଉଥରେ କେବେ ଗଲେ ବାଇଶି ପାହାଚରେ ଆଉଥରେ ଗଡିବା
ଆରେ ନିଶ୍ଚିନ୍ତ ସତରେ ପୁରା ଗଡିବା ତମ ଡ୍ରେସ ଟା କି ବହୁତ ସୁନ୍ଦର ଦେଖାଉଥିଲା। ଆମେ ଦି ଜଣ ସେମ କଲର ସେଣ୍ତିିଲ ନା
ହଁ ତମେ କୁର୍ତିୀ ପିନ୍ଧଥିଲ ମୁଁ ଫ୍ରକ୍ ପିନ୍ଧିଥିଲି।
ହଁ ଆଉ ଆମେ ସି ବିଚ୍ ରେ କେମିତି କଣ କଲେ କହୁନା
ସେଇ ବିଚ ରେ ତ ଆମ ଦିଟାକୁର ଝଗଡା ହି ହେଇଗଲା।
ହଁ
ତାପରେ ସି ବିଚ ରେ ଯୋଉ ପବନ ଦଉଥିଲା ସେଠି ଫଟୋ ବି ଉଠେଇଲେ ବହୁତ ସାରା ତାପରେ ତାପରେ ତ ଆମ ପାଖରେ ଟାଇମ ନଥିଲା ଆମକୁ ଯୋଉ ତରତର କରିକି ଆମେ ତ ପଳେଇବି ଆସିଲେ ଅଧିକ ଫଟୋ ଉଠେଇ ନାହାନ୍ତି କିନ୍ତୁ ସେଇ କି?
ହଁ ଆଉ ଆମେ ଯୋଉ ତମେ ହାତ ଧରିକି ଏମିତି ଶୋଇକି ଆମେ ଯୋଉ ଫଟୋ ଉଠାଉଥିଲେ।
ହଁ ମୁଁ ଯୋଉ ପଡି ଯାଇଥିଲି ତମେ ମତେ ଧରୁଥୁଲ।
ହୁଁ ଆଉ ମୋ
ସେଇଟା ଆମର ଆପଣଙ୍କ ଭଉଣୀ ଉଠେଇ ଦେଇଥିଲେ।
ହଁ ଆଉ ମୋ ଭଉଣୀର ତମେ କେତେ ଭଲ ଭଲ ଫଟୋ ଉଠେଇ ଦେଲ ସିଏ ଉଠେଇଲା ବେ ଛାଡ କଣ କହିବି?
ଆପଣ ବି ତ ଆପଣଙ୍କ ଭଉଣୀର ବହୁତ ଭଲ ଭଲ ଫଟୋ ଉଠେଇ ଦେଇଥିଲେ।
ହଁ ପରା ମୁଁ ତାର ଏତେ ଭଲ ଉଠେଇ ଦେଇଥିଲି ସେ ଯୋଉ ବାହାରେ ଲାଇଟ। ଲାଗିନି କି ସିଧା ସିଧା ସେଇଠି ବି ଏତେ ଭଲ ଉଠେଇଥିଲି ସିଏ ମୋର ଚୋପା ଫଟ ଉଠେଇଥିଲା ଆଉ ତାପରେ ଆମେ ଯୋଉ ଆସିଲା ବେଳେ ତମେ ମତେ ଆଇସ୍କ୍ରିମ ଦେଇଥିଲ।
ତାପରେ ଆମେ ଗୁପଚୁପ ବି ଖାଇଥିଲେ।
ଆରେ ହଁ ସେଇଠି ଗୁପଚୁପ ଖାଇଥିଲେ ଆମେ ଭଲ ଲାଗୁଥିଲା କିନ୍ତୁ ସେ ଗୁପଚୁପ ଟା ନା।
ହଁ ଭଲ ଲାଗୁଥିଲା।
ହଉ ତାପରେ ରାତ୍ରିରେ ଆସିଲା ବେଳକୁ ତ ଆମ ତ ପୁରା ଥକି ଥକି ଯାଇଥିଲେ। ହଁ ଆଉ ମୁଁ କଣ କହୁଥିଲି କି?
ରାତିରେ ଆମେ ପହଞ୍ଚିଲା ବେଳକୁ ହେଇଯାଇଥିଲା ବୋଧେ ନଅଟା ସାଢେ ନଅଟା।
ହଁ ତାପରେ ବି ଆମେ ସେଇଠି କୁରକୁରି ବି କଣ ଖାଇ ଥଣ୍ଡା ପିଇଥିଲେ ଆମେ ଥଣ୍ଡା ସେ ଯୋଉ ଆଇସ୍କ୍ରିମ ପାଖରେ ଆମେ ଥଣ୍ଡା ବି ପିଇଥିଲେ।
ଥଣ୍ଡା ପିଇଥିଲେ ଆଉ ଅଟୋରେ ଗଲା ବେଳେ ବି ଆମେ କୁୁରକୁରି ଖାଇଥିଲେ ବହୁତ ସାରା।
ହଁ ତମେ ଆଣିଥିଲ ସକାଳ ବେଳା ତମ ସ୍କୁଲ ବ୍ୟାଗ ରେ ସେଇ ବ୍ୟାଗରେ ଆହୁରି ବହୁତ ସାରା ସବୁ ଜିନିଷ ଆଣିନଥିଲ କି ମାନେ ସଜହବା ପାଇଁ
ହଁ ତମେ କହିଥିଲ ସେଇ ଯୁଗୁରୁ ନେଇକି ଯାଇଥିଲି କାରଣ ଯୋଉ ମନ୍ଦିର ଭିତରେ ଯୋଉ ଗରମ ହବ ସବୁ ତ ଯୋଉ ମେକଅପ ଗୁଡାକ ଛାଡିଯିବ ତ ମୁଁ ଆଉଥରେ ନେଇକି ଯାଇଥିଲି।
ଆଉ ଆମେ ମ୍ୟାଚିଂ ଚୁଡି ବି ପିନ୍ଧି ନଥିଲେ କି।
ହଁ ତମେ ବି ବ୍ଲାକ୍ ମେଟାଲ ର ପିନ୍ଧିଥିଲ ମୁଁ ବି ବ୍ଲାକ୍ ମେଟାଲ ର ପିନ୍ଧଥିଲି ସେଇଥିରେ ଆମେ ଫଟୋ ବି ଉଠେଇଥିଲେ।
ହଁ ସେ ଗାଡିରେ ଗଲାବେେଳେ ବି ଅଟରେ ଗଲା ବେଳେ ବି ଦି ଜଣ ଆମେ ଉଠେଇଥିଲେ ଏମତି ହାତ ଦେଖେଇକି।
ହଁ।
ଆଉ ବହୁତ ଭଲ ଲାଗିଥିଲା ଆଉ ତାହେଲେ ଯିବା କେବେ ଯଦି ଆହୁରିଙ୍କ ପାଖରୁ ବହୁତ ଭଲ ଭଲ ଆଇଡିଆ ଅଛି କେମିତି ଆମେ ସମୁଦ୍ରରେ ଉଠେଇବା ତ ଆମେ ଯେବେ ଯିବା ସେବେ ଉଠେଇବା ଆଉ କଣ କହୁଛ ମୁଁ ତାହେଲେ ଏବେ ରଖୁଛି। ମୁଁ ତାହେଲେ ଖାଇକି ଆସି ଥିଲିନା ମୁଁ ଟିକେ ଶୋଇବାକୁ ଯିବି ହେଲା ମୁଁ ରଖୁଛି ତାହେଲେ।
ହଉ।